ହଁ ହଁ ମ୍ୟାଡାମ କଣ କରୁଛନ୍ତି?
ନାଇଁ ଏବେ ଶୋଇଛି ଆଉ।
ଓହୋ, ଆଉ ଦେହ ଭଲ ଅଛି?
ହଁ, ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା? ହଁ ଏଇ ଏଇଟା ତ ଖାଇ ପିଇ ସାରିକି ଶୋଇବା ଟାଇମ୍ ଟା, ସବୁ କାମ ଧନ୍ଦା ସାରିକି ଶୋଇବେ ଆଉ।
ଆଉ ଆପଣଙ୍କ ଗାଁରେ ବର୍ଷା ହଉଛି ନା ହଉନି?
ବର୍ଷା ନୁହେଁ, ମେଘୁଆ ପାଗ ଟିକେ ହେଇକି ଅଛି ଆଜି।
ଓହୋ ଆମର ଆଜି ସପ୍ ହଁ ଆମର ଆଜି ସପ୍ ସଖାଳ ଉଠୁଚି ଏ ଯାଏ ବର୍ଷା ହଉଛି।
ହଉଛି ବର୍ଷା, ଆଁ ହା। ଆଉ ଆଉ ଆଜି କଣ ଖାଇବା ବନେଇଥିଲେ?
ଆଜି ଭାତ, ଡାଲି ଆଉ ଯୋଉ ପୋଇ ତରକାରୀ ଯୋଉ ସାରୁ, ଆଳୁ ସବୁ ପଡି। କି ହୁଏନି ପୋଇ ତରକାରୀ। ପିଠା ଆଉ ଯଉଟା କଣ ତାକୁ କୁହନ୍ତି, ଲିମ୍ବ କଢରେ ଯୋଉ
ହଁ, ଲିମ୍ବ କଢକୁ ରଖିଛନ୍ତି ନା କଣ ଶୁଖେଇକି,?
ହଁ ହଁ ତାକୁ ତାକୁ ଶୁଖା ହେଇକି ରଖାହେଇଥାଏ, ଆମର ପୁରା ମାନେ ବର୍ଷକ ଯାକ ପାଇଁ। ତାକୁ କଣ କରାହେଇଥିଲା ନା ଯୋଉ କଣ କହିଲେ?
ମୁଁ କହଲି ତାକୁ ଭାଜିକି ରଖିଛନ୍ତି ନା ଖାଲି ଶୁଖେଇକି ରଖ
ନାଇଁ ନାଇଁ ଶୁଖା ହେଇକି ରଖା ହେଇଛି, କଲା ବେଳକୁ ଭଜା ହେଇକି କରାହଉଛି, ତାକୁ ଟିକେ ଭାଜି ଖାଲି ଗରମ ମାନେ ଭଜା ହେଇଗଲା, ତାପରେ କଣ କରାହେଲା ନା ତେଲ ଟିକେ ପକ ପକେଇକି ଫୁଟଣ ଟିକେ ପକା ହେଲା କଞ୍ଚା ଲଙ୍କା ଟିକେ ପକା ହେଇକି ତାପରେ ରସୁଣ ଟିକେ ଛୋଟ ଛୋଟ କରିକ କଟା ହେଇକି ଭଜା ତା ଦେହରେ ପକା ହେଲା ପିଆଜ ଟିକେ ପକା ହେଲା। ପକ୍ ଖାଲି ଆଳୁ ଟିକେ ବାଇଗଣ ଟିକେ ତାକୁ କଟା ହେଇକି ତା ଦେହରେ ପକା ହେଲା। ପକା ହେଇକି ଏ ଯୋଉ ଭଜା ହେଇଥିଲା ତାକୁ ପକେଇ ଦେଇକି ତାପରେ ତାକୁ ଖାଇଲୁ ଆଉ, ଆମ୍ବ ଆଉ ଉଁ ସେତିକ ତ, ହଁ ହଁ ଆଉ ଗୋଟେ ହଉଚି କୁନ୍ଦୁରି ଭଜା। କୁନ୍ଦୁରି ସେଇଟା ଫାଳ ଫାଳ କରିକି ଆମ ବୋଉ ଉଁ କଣ କହିଲେ?
କୁନ୍ଦୁରିରେ କଣ ଆଇଟମ୍ ଜାଣିଚନ୍ତି ନା ଖାଲି ସେ ଭଜା?
କୁନ୍ଦୁରିରେ ଆଉ କୁନ୍ଦୁରି ଚିପ୍ସ, କୁନ୍ଦୁରି ଭଜା ଆଉ କଣ କୁନ୍ଦୁରିରେ? ଆଉ ଜଣା ନାହିଁ କିଛି।
କୁନ୍ଦୁରିରେ ହଁ ହଁ, ହଁ କହୁଚି କୁନ୍ଦୁରିରେ ଗୋଟେ ମସ ମସଲା ହୁଏ ହେଲା କୁନ୍ଦୁରି ମସଲା, ସେଟା ଯେମିତି ପୋଟଳ ତର ତରକାରୀ ହେରିକା କରୁଚନ୍ତି ସେଇଭଳିଆ, କୁନ୍ଦୁରିଟା ଫାଷ୍ଟ ଗୋଟେ କଞ୍ଚା ଥିବ ଯେ ଛୋଟ ଗୋଲ ଗୋଲ କରି କାଟି ନେବେ।
ଗୋଲ ଗୋଲ କରିକି ମାନେ ଭଜା ଟାଇପ ର ନା ଟିକେ ମୋଟା ମୋଟା?
ଟିକେ ମୋଟା ହେଲେ ଚଳିବ ବେଶୀ ମୋଟା ରଖିବେନି ମିଡ଼ିୟମ ରଖିବେ।
ହଁ ହଁ।
ଟିକେ ତାକୁ ଭାଜି ନେବେ କା ତେଲ ପକେଇକି।
ହୁଁ।
ତାପରେ ଗୋଟେ ମସଲା ତିଆରି କରିବେ ଯୋଉଟା ଜିରା, ଅଦା ପିଆଜ ରସୁଣ ଆଉ ତା ସହିତ ବାଦାମ ଦିଟା ଭାଜିକି ପକେଇବେ, ହେଲା କି। ତାପରେ ସେ ଯୋଉ ମସଲା ଟାକୁ କଶି ବେ। ତେଲ ଦେଇକି ଯେମିତି ସବୁ ମସଲା ଆମେ କଷୁଚେ ସେଇଟା ବି ସେଇଭଳିଆ କଷିବେ। ତା ସହିତ କାଜୁ ବି ଦେଲେ ଚଳିବ ଯଦି ବାଦାମ ନାହିଁ କାଜୁ ଦେବେ। ବାଦାମ କାଜୁ ଦିଟା ଯାକ ଦେଲେ ବି ଆହୁରି ଭଲହବ। ହ୍ୟାଲୋ ହ୍ୟାଲୋ। ଭଏସ ଟା କଟିଗଲା ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆରେ କଣ କିଛି ଶୁଭିଲାନି ମୁଁ କହିଲି କଣ କଟିଗଲା ନା କଣ ନେଟ୍
ନାଇଁ ଶୁଣାଅ ହଉଚି କୁହନ୍ତୁ ତାପରେ
ହଁ ଆଉ ସେଇଟା କହିଲି କି ଯେମିତି କି ମସଲା କଷୁଚନ୍ତି ଆମର ଜିରା ଅଦା ସୋରିଷ କି ମସଲା ଯାହା ଦେଇକି ସେଟା ସେମିତି ଦେବେନି। ସେଟା ଟିକେ ଆଡ୍ କରିବେ ବାଦାମ୍ ନହେଲେ କାଜୁ ହେଲେ ଲାଗିଯିବ ଏଣିକି। ମସଲା ଇଏ କଲା ବେଳକୁ ହେଲେ ବାଦାମ୍ ଦେଲା ବେଳେ ମସଲା କସିଲା ବେଳେ ସେ ଲାଗିଯିବ। ହେଲେ ତାକୁ ପୁରା ହେଇସାରିବ ତରକାରି ଟା ହଁ ତରକାରୀଟା ପୁରା ହେଇସାରିଲା ବେଳକୁ ଫୁଟୁଥିବ ତାକୁ ସେଇ ଯଉ ବାଦାମ୍ ତାକୁ ରଖିଥିବେ ପେଷ୍ଟ କରିକି ସେଇଟାକୁ ଦେବେ ତାପରେ ସେ ଫୁଟି ସାରିଲା ପରେ ତାକୁ ଓହ୍ଲେଇକି ତାପରେ ପୁଣି ଯଉ ରସୁଣ ଛେଚିକି ଟିକେ ଫୁଟଣ କଞ୍ଚାଲଙ୍କା ତାକୁ ଫୁଟେଇବେ ହୁଁ ଏଇଟା ଟିକେ ଭଲ ଲାଗେ ଲାଗିବ ଆଉ କୁନ୍ଦୁରି ଆଇଟମ୍ ଏଇଟା ଗୋଟେ ଜାଣିଚି ଆଉ। ଆଉ କଣ? ଉଁ ଆଉ ଘରେ ସବୁ କଣ କରୁଚନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆରେ ତମର କଟି ଯାଉଛି ଭଏସ୍ ଟା କଟି ଯାଉଛି ହଁ ଏବେ ଶୁଭୁଛି। ଯୋଉଠି ନେଟୱାର୍କ ଆସୁଛି ସେଠିକି ଯାଆନ୍ତୁ। ହଁ ହଁ ହେଲେ ଘରେ ସବୁ ଶୋଇଛନ୍ତି ନା କଣ?
ଶୋଇଛନ୍ତି ହଁ।
ଓ ହ ଆଉ ଆଉ କଣ କରନ୍ତି ଆମ ଘରେ ହଜବେଣ୍ଡ ମୁଁ। ଆମ ଘରେ ବାପା ବୋଉ ହଜବେଣ୍ଡ ଆଉ ମୁଁ ମୋ ପୁଅ। ଏତିକି ହଉଛି ମୋ ପରିବାର ଆଉ ବା ବାପ ଘରେ ହେଉଛନ୍ତି ବାପା ମା ଭାଇ ଭାଉଜ ଆଉ ଜଣେ ଭାଇ ଅଛ। ମ୍ୟାରେଜ୍ କରିବାକୁ ମୋର ଆଉ ଭଉଣୀ କେହି ନାହାନ୍ତି।
ଆଉ ମାନେ ଯୋଉ ଭାଇଙ୍କର ଯୋଉ ମାନେ ଆପଣଙ୍କ ହଜବେଣ୍ଡଙ୍କର ବି ଆଉ ଭାଇ ଭଉଣୀ କେହି ନାହାନ୍ତି ନାଇଁ।
ନା ନା ଭଉଣୀ ଦି ଜଣ ସେ ବାହା ହେଇ ସାରିଲେଣି।
ହଁ ହଁ ହୁଁ ହୁଁ।
ମୁଁ ମ୍ୟାଡ଼ାମ ଯାଜପୁର ଝିଅ ମୁଁ ବାହା ହେଇଛି ଢେଙ୍କାନାଳରେ। ଯାଜପୁରରେ ମୁଁ ରୁହେ ଯାଜପୁର ସେଠି ଅଛି ବିଜନେସ୍ ଆଙ୍କର ରୁହେ ସେଠି ପଳେଇ ଆଇଛି ଢେଙ୍କାନାଳ। ହୁଁ। ହ ଓହୋ ନେଟୱାର୍କ ଟା ଠିକ୍ ସେ ଆସୁନି କଟି ଯାଉଛି ଆଉ।